ହ୍ୟାଲୋ।
ଆପଣଙ୍କୁ ମୋ କଥା ଭଲରେ ଶୁଭୁଛି?
ଅଁ ହଁ ଶୁଭୁଛି ଆପଣଙ୍କ ମୋ କଥା ଶୁଭୁଛି?
ହଁ ମୁଁ ଆପଣଙ୍କ କଥା ମତେ ପୁରା ସ୍ପଷ୍ଟ ଭାବରେ ଭଲରେ ଶୁଭୁଛି। ଆଉ ଆପଣ ଆଜି ସକାଳେ ଗାଧେଇ ସାରିଲେଣି?
ନାଁ ମୁଁ ଗାଧେଇନି ମୁଁ ଆଜି ଟିକେ ଲେଟ ରେ ଉଠିଲି ତ। ଅ ଆଉ ର
ଆପଣଙ୍କ କଥାଟା ନା ମତେ ଟିକେ ଅପ୍ ଡାଉନ କରିକି ଶୁବୁଚି।
ହଁ ଏବେ ସୁବିଲା?
ହଁ ଏବେ ପୁରା ସ୍ପଷ୍ଟ ଭାବରେ ଶୁବୁଚି।
କିନ୍ତୁ ଆପଣଙ୍କ କଥା ସହିତ ମୋତେ ଆପଣଙ୍କର ହୋଉ ଫ୍ୟାନ୍ ସାଉଣ୍ଡ ଟା ହଉଛି ଆପଣ ଫ୍ୟାନ୍ ଟା ଟିକେ କମେଇ ଦିଅନ୍ତୁ।
ନାଇଁ ମୋତେ ଯେଉଁ ଗରମ ହେଉଛି ମୁଁ ତ ଜମା ବି ଫ୍ୟାନ୍ କମେଇବିନି। ଆପଣ ଆଉ ଯାହା କହିବା କଥା ହେଲେ କୁହନ୍ତୁ ହେଲେ ଫ୍ୟାନ୍ କମାଇବା କଥା କୁହନ୍ତୁନି।
ହଉ। ଣ ଅ ହ।
ନାଇଁ ଆପଣ ଆପଣଙ୍କ ଇୟରକଟ୍ ଟା ଆପଣ ଆପଣଙ୍କ ଇୟରକଡ଼ ଟା କାଢିକି କଥା ହୁଅନ୍ତୁ ମତେ କିଛି ଶୁଭୁ ନାହିଁ।
ଏବେ ଶୁବିଲା?
ହଁ ଏବେ ବି ଶୁଭୁ ନାହିଁ। ଆପଣ ଇୟରକଟ ଟା କାଢ଼ିକି ଭଲସେ କଥା ହୁଅନ୍ତୁ।
ମୁଁ ଏବେ ଇୟରକଟ ଟୋଟାଲି କାଢି ସାରିଚି। ଆପଣଙ୍କ କଥା ମତେ ଶୁଭୁଛି ଆପଣ ମତେ କୁହନ୍ତୁ?
ହଁ ଏବେ ବି ଆପଣଙ୍କ କଥା ମତେ ସ୍ପଷ୍ଟ ଭାବରେ ଶୁଭିଲା। ଏବେ ବି ଆପଣଙ୍କ କଥା ମୋତେ ପୁରା ସ୍ପଷ୍ଟ ଭାବରେ ଶୁଭୁଛି। ଆପଣ ଏବେ ଫାଙ୍କା ଅଛନ୍ତି?
ହଁ ମୁଁ ଏବେ ଫାଙ୍କା ଅଛି। ଆଉ ମୁଁ କହୁଥିଲି କି ଆପଣ ଆଜି କଣ ଖାଇଛନ୍ତି?
ମୁଁ ଆଜି ସକାଳୁ ଉଠିଲି ସକାଳୁ ଉଠିକି ଆଜି ଦେଖିଲା ବେଳକୁ ରା ସ ମାନେ ସକାଳ ନଅଟା ହେଲାଣି। ଦେଖିଲା ବେଳକୁ ଆମ ଘରେ ସମସ୍ତେ ଉଠି ସାରିଲେଣି। ତ ମୁଁ କଣ କଲି ନା, ତାପରେ ଜଲ୍ଦି ଜଲଦି ଯାଇକି ମୁହଁ ଟାକୁ ଧୋଇ ଦେଇକି, ହଉଛି ତା ତାପରେ କଣ କଲି ନା ବ୍ରସ୍ କରିଦେଲି ପେଷ୍ଟ ଲଗେଇକି ବ୍ରସରେ ବ୍ରସ୍ କରିଦେଲି। ତାପରେ ଜିଭ ଛେଲାରେ ଜିଭ ଛେଲିଦେଲି। ତାପରେ କଣ କଲି ନା ଗରମ ପାଣି ଟିକେ ପିଇଦେଲି। ଗରମ ପାଣି ପିଇକି ମୋ ଭାଇ ଆସିଥିଲା ଭାଇ ସହିତ ମିଶିକି କିଛି ଟିକେ କାମ କରିଦେଲି। କିଛି କାମ କରିସାରିଲା ପରେ ତାପରେ କଣ ହେଲା ନା ମୁଁ ମୋ ମାମାଙ୍କୁ କହିଲି ମାମା ଚିକେନ ଟିକେ ଗରମ କରିଦିଅ ମୁଁ ଖାଇବି। ତାପରେ ଆମେ ମାମା କଣ କଲେ ନା ଆମର ତନ୍ଦୁରୀ ଚିକେନ ଥିଲା। ସେଇଟାକୁ ଟିକେ ଗରମ କରିଦେଲେ ସେଇଟା ଗରମ କରିସାରିଲା ପରେ ଆମେ ତିନି ଭାଇ ଭଉଣୀ ମିଶିକି ଚିଲି ସସ୍ ଲ କିକି ଆଉ ଟମାଟର ସସ୍ ଲଗେଇକି ତାକୁ ଖାଇଲୁ। ଆଉ ଆପଣ ଆଜି ସକାଳେ କଣ ଖାଇଛନ୍ତି?
ମୁଁ ଆଜି ସକାଳେ ଖାଇଛି କାଲି ତ ଆପଣଙ୍କୁ ଯୋଉ ମୁଁ କହିଥିଲି। ଆ ଜି କାଲି ରାତିରେ ଆମର ନାନ ଆଉ ଜି ଛତୁ ଆସ ଥିଲା ତ ମୁଁ ଆଜି ସକାଳୁ ସେଇଟା ହିଁ ଖାଇଛି। ଆଉ ଆଜି ତ ଆମର ସମସ୍ତେ ଲେଟ୍ ରେ ଉଠିଛନ୍ତି। ଯେମିତିକ ଆଜି ରବିବାର। ସେଇଥିପାଇଁ ଆମର ଏବେ କିଛି ରୋଷେଇବାସ ହେଇନି, ହେ ହଲା ବେଳକୁ ହେଇଯିବ ବାରଟା ଗୋଟେ ଆଉ।
ହଁ ଚଳିବ ଆଜି ହଉଛି ରବିବାର ରବିବାର ମାନେ ଛୁଟି ଦିନ। ଛୁଟି ଦିନରେ ଟିକେ ମଣିଷ ରେଷ୍ଟ ନେବନି ଆଉ କେବେ ନେଇପାରିବ। ସେଥିପାଇଁ ଆପଣ ଆପଣଙ୍କ ମାମାଙ୍କୁ ଆଉ ଦିଦିଙ୍କୁ ଆଜି ଆପଣ ଟିକେ ରେଷ୍ଟ ଦିଅନ୍ତୁ। ଆଜି ସକାଳେ ମୁଁ ଦେଖୁଥାଏ କି ଆପଣଙ୍କ ଦିଦି ଆଉ କୁନି ଆଣ୍ଟି କଣ କଥା ହେଉଥିଲେ ସେମାନେ କେଉଁ ବିଷୟରେ କଥା ହେଉଥିଲେ ଆପଣ ଜାଣିଛନ୍ତି?
ସେମାନେ କଥା ହଉନଥିଲେ ମୋ ଭଉଣୀ ଯାଇଥିଲା ତାଙ୍କ ଘରକୁ ତାର ଯୋଉ ସାର୍ଟ ସେଫ୍ଟି ପନ୍ ଲଗେଇବା ପାଇଁ କାରଣ ସେ ତାଙ୍କରି ଘରେ ସେପ୍ଟି ପିନ୍ ଲଗାଏନା ସେଇ ଯୁଗରୁ ସେ ଯାଇଥିଲା ଆଉ ସେ କଥା ହଉନଥିଲା କିଛି
ଆଉ କାହିଁକି ଆପଣଙ୍କ ଘରେ ଏତେ ଲୋକ ଥାଇ ମଧ୍ୟ ଆପଣଙ୍କ ଦିଦି ତାଙ୍କ ଘରକୁ ସେପ୍ ଟି ପିନ୍ ଲଗେଇବାକୁ ଯାଉଛନ୍ତି। ଆଉ ଆପଣଙ୍କର ଦିଦି ଆଜି କଣ କାମକୁ ଯାଇଛନ୍ତି।
ହଁ ସେ ତ ଯାଇଛି ଆଉ ସେ ତାଙ୍କ ଘରକୁ ଏଇଥିପାଇଁ ଯାଉଛି ସେଫ୍ଟି ବିନ୍ ଲଗେଇବା ପାଇଁ କାରଣ ଆମ ଘରେ ତାକୁ ମାନେ ତାର ସିଏ ଯେମିତି ତାକୁ ସେପ୍ ଟି ପିନ୍ ଲଗେଇ ଦଉଛନ୍ତି ତ ଆମ ଘରେ ଆଉ ତମ କେମିତି ସେଇ ସେଇପ ଭାବରେ ସେଫ୍ଟି ପିନ୍ ଲଗେଇ ପାରୁନାହାନ୍ତି ସେଇ ଯୁଗରୁ ସେ ଏବେ ସେଫ୍ଟି ପିନ୍ ଲଗେଇବାକୁ ତାଙ୍କରି ଘରକୁ ଯାଉଛନ୍ତି ସବୁବେଳେ ଆଉ ସେଇଥିପାଇଁ କି ସେ ଏବେ ଟିକେ ମାନେ ଜଲ୍ଦି କାମ ଦାମ ସାରିକି ତାଙ୍କ ଘରକୁ ଯାଉଛି ସେଫ୍ଟି ପିନ୍ ଲଗେଇବା ପାଇଁ ନହେଲେ ସେ ଟିକେ ସବୁ ବେଳେ ଠାକୁର ଭକ୍ତ ତ ସେଇ ଯୋଗୁଁ ସେଠିକି ସବୁବେଳେ ମନ୍ଦିର ପଳଉଛନ୍ତି ଆଉ।
ଓହୋ ମୁଁ ବୁଝିଲି ହଁ ମୁଁ ପ୍ରାୟ ସମୟ ଦେଖିଛି କି ସିଏ ସବୁବେଳେ ସକାଳୁ ଉଠିକି ସକାଳୁ ଉଠିକି ତାଙ୍କ ଝିଅ ଆଉ ପୁଅକୁ ଉଭୟଙ୍କୁ ନେଇକି ଆଉ ତାଙ୍କ ସ୍ୱାମୀଙ୍କୁ ବି ନେଇକି ଗାଧୁଆ ଗାଧୁଆ କରି ସାରିକି ସେ ସକାଳ ସାତଟା ବେଳୁ କିମ୍ବା ଛଅଟା ବେଳୁ ମନ୍ଦିର ଯାଆନ୍ତି। ସେମାନେ ମନ୍ଦିର ଯାଆନ୍ତି ମାନେ ସେମାନେ ପ୍ରଥମେ ଲିଙ୍ଗରାଜ ମନ୍ଦିର ଯାଆନ୍ତି। ତାପରେ ଏଇ ଭାସ୍କରେଶ୍ଵର ମନ୍ଦିର ଯାଆନ୍ତି ତାପରେ ମେଘେଶ୍ୱର ମନ୍ଦିର ଯାଆନ୍ତି ଏମିତି ସବୁ ମନ୍ଦିର ଆଉ ହଁ ମୁଁ ଗୋଟେ ମନ୍ଦିରର ନାଁଟା ତ ଛାଡ଼ିଗଲି ଜଗନ୍ନାଥ ଆଶ୍ରମ ସେ ସବୁ ମନ୍ଦିରେ ଟିକେ ଭ୍ରମଣ କରନ୍ତି। ତାପରେ ଯାଇକି ରାତି ମାନେ ସକାଳ ନଅଟା ବେଳକୁ ଆସନ୍ତି ମାନେ ସେମାନେ ସକାଳ ଚାରିଟା ରାତିରେ ଉଠିକି ଗାଧୁଆ ପାାଧୁ ଚାରି ଜଣେ ମଣିଷ ସାରି ଦେଇେଇକି ତାପରେ ସକାଳ ଛଅଟା ବେଳୁ ମନ୍ଦିର ଭ୍ରମଣରେ ବାହାରି ଯାଆନ୍ତି ଆଉ ତାପରେ ସେମାନେ ବୁଲିିବାଲିକି ସକାଳ ନଅଟା ବେଳକୁ ଆସନ୍ତି। ଆଉ ତାପରେ ବୋଧେ ତା ଆପଣଙ୍କ ଦିଦି ତା ପାଖକୁ ଯାଏ ସେଫ୍ଟି ପିନ୍ ଲଗେଇବାକୁ ଏଇଟା ଗୋଟେ ଭଲ କଥା ସକାଳୁ ଯଦି ମନ୍ଦିର ଆ ବୁଲିବାକୁ ଯିବ ଭଗବାନ ତମର ସବୁ ସୁଖ ଦୁଃଖ କୁ ହରେଇକି ସବୁ ସୁଖରେ ପୋତି ଦେବେ ସେଥିପାଇଁ ଆପଣ ବି ଆଗରୁ ମନ୍ଦିର ଯାଉ ଥିଲେ ହେଲେ ଯେହେତୁ ଆପଣଙ୍କର ଏବେ ପାଠପଢ଼ା ଟିକିଏ ରହିଯାଉଛି ଆପଣ ଏବେ ଯାଉନାହାନ୍ତି ହଁ ନା
ହଁ ମୁଁ ଯେତେବେଳେ ସବୁ ସୋମବାର ଯାଉଥିଲି ଆଉ ମତେ ସୋମବାର ଯିବାକୁ ଟାଇମ଼ ତା ବ କାମର ହି ଯ ଆପଣ ସଫଳତା ମିଳିବ ତାହେଲେ ଆପଣ କାହିଁକି ସବୁବେଳେ ମନ୍ଦିର ଯାଉନାହାନ୍ତି?
ଦେଖନ୍ତୁ କର୍ମ ହିଁ ଭଗବାନ ସବୁବେଳେ ଯାଇକି ମନ୍ଦିର ଯିବାଟା ଠିକ ହେଲେ ବା ଯଦି ତମେ କର୍ମ କରିବନି ଭଗବାନ କଣ ତମ ଆର୍ଥ କୁ ସେମିତି ଖାଲି ଖାଲି ରେ ଆଣିକି ଦେଇଦେବେ କି? ଖାଲି ଖାଲିରେ ତ ଆଣିକି ମାର୍କ ଗୁଡାକ ଦେଇଦେବେନି ସେଥିପାଇଁ ମନ୍ଦିର ଯିବା ସହିତ ନାଇଁ କର୍ମ କରିବା ସହିତ ମନ୍ଦିର ଯିବ କର୍ମକୁ ହିଁ ଭଗବାନ କର୍ମ କଲେ ଭଗବାନ ଦେଖିବେ ହଁ ଏଇ ଛୁଆ ଟାକୁ ଅତି ପରିଶ୍ରମ କରୁଛି ଝାଳ ବୁହାଇକି ଖଟୁଚି ପାଠ ପଢୁଛି ସମସ୍ତେ ଯେତେବେଳେ ବୁଲୁଥାନ୍ତି କଥା ହଉଥାନ୍ତି ଖଟି କରୁଥାନ୍ତି ଇଏ ସେମିତି ବୁଲୁଚି ସେତେବେଳେ ତାପରେ ଭଗବାନ୍ ତମକୁ ରାଜି ହେବେ, ଆଉ କାଲି ତମକୁ ବିଜେପି ନଗରରେ ବୁଲିକି କେମିତି ଲାଗିଲା?
ବୁଲିକି ତ ବହୁତ୍ ଭଲ୍ ଲାଗିଲା କିନ୍ତୁ ଘରେ ଆସିକି ଯୋଉ ଗାଳି ଟା ଶୁଣିଲି ସେଇଠି ଜମା ଭଲ୍ ଲାଗିଲାନି।
ଜାଣିଛନ୍ତି ଆପଣ ମାମାଙ୍କଠୁ ହିଁ ମୁଁ ବିଜେପି ନଗର କଥାଟା ଶୁଣିଲି। କାହିଁକି ନା ସେତବେଳେ ଯାଏଁ ରୂପା କହିବି ନଥିଲେ କି ଆପଣ ବିଜେପି ନଗର ଯାଇଥିଲେ। ସେତେ ଯାଏଁ ମୁଁ ଜାଣୁଥିଲି କି ଆପଣ ଦେବ ଦୋକାନ ଯାଇଥିଲେ ହେଲେ ଏଇଟା ମୁଁ ଜାଣିନଥିଲି ଆପଣଙ୍କ ବାପା ଦେବ ଦୋକାନରୁୁ ଦୁଇଥର ଫେରିକି ଆସିଲେଣି ଆଉ ଆପଣ ନ ଥିଲେ ହେଲେ ଆପଣ ସବୁ କାମରେ ଏତେ ଚାଲାକ୍ ଦେଖେଇ ହଉଚନ୍ତି, କାଲି କଣ ଏତେ ଚାଲାକ୍ କି ଆପଣଙ୍କର ମିଳିଲାନି ଆପଣ କହିପାରିଥାନ୍ତେ କି ଆପଣ ଭାସ୍କରେଶ୍ଵର ମନ୍ଦିର ପାଖକୁ ଯାଇଥିଲେ ଗୁପଚୁପ୍ ଖାଇବାକୁ ନହେଲେ ଯାଇଥିଲେ ଏଠିକି ଗୁପଚୁପ୍ ଖାଇବାକୁ ସେଠିକି ଗୁପଚୁପ୍ ଖାଇବାକୁ ଆପଣଙ୍କୁ କିନ୍ତୁ ଏତେ ସତ୍ୟବାଦୀ ମଣିଷ ବିଜେପି ନଗର ଯିବାଟା ହିଁ ଠିକ୍ ବୋଲି କହିଲେ। ଆଉ ମୁଁ ଏବେ ଭାବୁଚି ଆପଣ କାଲି ଯୋଉ ମୋ ସାନ ଭାଇ କୁ କହୁଥିଲି ବିନ୍ଦୁସାଗର ଯିବା ବୋଲି। ସେଇ କଥାଟା ମୁଁ ଏବେ ବୁଲୁ ସାର୍ ଆଉ ଆପଣଙ୍କ ମାମାଙ୍କୁ କହିଦେବାକୁ ଠିକ୍ ବୋଲି ଭାବୁଚି, କହିଦେବି ତ?
ସେଇଟା ମୁଁ ଆଗରୁ ହିଁ କହିସାରିଚି, ଆପଣ ଏବେ କହିକି ବି ଆଉ କିଛି ଲାଭ ନାହିଁ ଠିକ୍ ଅଛି। ଆମେମାନେ ତ ଅ ମାନେ ଭ ବୁଲାବୁଲି କରିକି ତ ଆସିଲୁ ଯେତବେଳେ ସେତବେଳେ ବହୁତ୍ ଭଲ୍ ଲାଗିଲା କିନ୍ତୁ ଘରେ ଆସିକି ଯୋଉ ଗାଳିଟା ଶୁଣିଲି ସେଇଠି ଜମା ଭଲ୍ ଲାଗିଲାନି ଆପଣ ତ ଜାଣି ଥିବେ ଯେଉଥିପାଇଁ କି ଆପଣ ବୁଝେଇବାକୁ ବି ଆସିଥିଲେ।
ହଁ ମୁଁ ଦେଖିଲି ଆପଣଙ୍କ ମନ ଦୁଃଖ ଟା ଅଛି ଆପଣଙ୍କ ମନ ଦୁଃଖ ଟା ମୁଁ ସହିପାରିଲିନି କାହିଁକି ନା ମୁଁ ହିଁ କହିି ଥିଲି ମୋ ତରଫରୁ ଥଣ୍ଡା ପିଇବାକୁ ଯିବାକୁ, ଆଉ ଜାଣିଛନ୍ତି କଣ ହେଲା କାଲି ମୋ ଭଉଣୀ ଆସୁ-ଆସୁ କହିଲା ଖୁସି ଆଜି ବହୁତ୍ ଖୁସି ଥିଲା। ମୁଁ ହଟାତ୍ ବୁଝି ପାରିଲିନି କି ଖୁସି ଆଜି ବହୁତ୍ ଖୁସି ଥିଲା। ତାପରେ ମୁଁ ବୁଝିବାକୁ ପାଇଲି କି ଓହୋ ଖୁସି ଟ୍ରିପ୍ଲିଂ କରିକି ମାନେ ଗୋଟେ ଗାଡିରେ ତିନି ଜଣ ବସିକି ଯିବାଟା ଖୁସି ଆଜି ବହୁତ୍ ସେଇ କଥାରେ ଖୁସି ଥିଲା ଏଇଆ ନା ମୁଁ ଏଇଆ ହିଁ ବୁଝିଲି ତାହେଲେ ସତରେ ଖୁସି କାଲି ବହୁତ୍ ଖୁସି ଥିଲା?
ହଁ ଏଇଟା ତ ଠିକ୍ କଥା କିନ୍ତୁ ଘରକୁ ଆସିକି ବହୁତ୍ ଦୁଃଖୀ ହେଇଯାଇଥିଲା କାରଣ ଏ ତେ ସବୁ ମଜାମସ୍ତି କରିକି ଆସି ସାରିଲା ପରେ ଘରେ ଯୋଉ ଗାଳି ଟା ଶୁଣିଲି ସେଇଥିପାଇଁ ବହୁତ୍ ମନ ଦୁଃଖ ବି ହେଇଥିଲା। କିନ୍ତୁ ଆମେ କାଲି ବହୁତ୍ ମଜା ମସ୍ତି କରିକି ଆସିଚୁ, ସେଇ କଥା ଟା ବି ମୋର ସବୁବେଳେ ଯାଏ ମନେ ରହିବ। କାରଣ କାଲି ତ ବହୁତ୍ ବଡ ଅ ଯୁଦ୍ଧ ବି ହେଇଥିଲା ଆପଣ ତ ଜାଣିଥିବେ।
କାଲି ତ ଆପଣ ଯୁଦ୍ଧର ଲାଷ୍ଟ ଭାଗ ଟା ଦେଖିଚନ୍ତି ମାନେ ଶେଷ ଭାଗ। ଲା ଯୁଦ୍ଧ ଆରମ୍ଭରୁ ପୁରା ଶେଷ ଭାଗ ଯାଏ ମୁଁ ପୁରା ଦେଖିଚି। ଆଉ ଶୁଣିଚି ଆଉ କାନ ଶୁଣିକି ମୋର କଣ ହେଇଗଲା, ମାନେ ଆପଣ ଖାଲି ଏକା ଶୁଣି ନାହାନ୍ତି। ଆପଣଙ୍କ ମାମା ବି ଶୁଣିଛନ୍ତି ମୋ ମାମା ବି ଶୁଣିଚନ୍ତି। ମୁଁ ମଧ୍ୟ ଶୁଣିଚି ସେଇଥିରୁ ମୁଁ ଜାଣିବାକୁ ପାଇଲି ଅଙ୍କଲ୍ ବହୁତ୍ ଷ୍ଟ୍ରିକ୍ଟ ଆଉ ବହୁତ୍ ରାଗି। ଆଉ ବହୁତ୍ ଶାସନରେ ତାଙ୍କର ଦୁଇ ଝିଅଙ୍କୁ ରଖିଚନ୍ତି ବୋଲି ତାଙ୍କ ଦୁଇ ଝିଅ ତାଙ୍କ ମୁହଁ ଉପରେ କିଛି ଜବାବ୍ ଦଉନାହାନ୍ତି। ଆଉ ତାଙ୍କୁ କିଛି କହୁନାହାନ୍ତି, ଏମିତିଆ ଶାସନର ବାପା ସମସ୍ତଙ୍କୁ ଭଗବାନ୍ ଦିଅନ୍ତୁ। କାହିଁକି ନା ଏମିତି ଶାସନ କରିକି ରହିଲେ ଆଜିକାରିକା ଛୁଆ ଭଳିଆ ଆଉ କିଏ ଖରାପ୍ ହେବେନି, ଆଜିକାଲିର ଯୁଗରେ କେତେ ଖରାପ୍ ମଣିଷ ହେଲେଣି ଆଉ ଏମିତି ଯଦି ଜଣେ ବାପା ଆଉ ମାମା ରହିବେ ତାହେଲେ କିଏ ବି ଛୁଆ ଖରାପ୍ ହେବେନି, ଯେମିତିକିି ଆପଣ ଜମା ବି ଖରାପ୍ ନୁହଁନ୍ତି।
ହଁ ମୁଁ ତ ଅ ଖରାପ୍ କାରଣ କାଲି ଆ ଆମେ ଯୋଉ ସବୁ ତାମ୍ସା କରିକି ଆସିଥିଲୁ ତା ପାଇଁକି ସମସ୍ତେ ମାନେ ମୋ ପାଇଁ କିନା ଆ ଚାରି ପାଞ୍ଚ ଜଣ ସେ ଗାଳି ଶୁଣିଚନ୍ତି। ତ ମୁଁ ତ ବହୁତ ଖରାପ ମୁଁ ଜାଣିଚି।
ଆଉ ଆପଣ ଏବେ ଗାଧେଇବେ?
ହଁ ମୁଁ ତ ଏବେ ଗାଧେଇବି ହଇ ବାରଟା ବେଳକୁ। ଆପଣ ଏବେ କ ମାନେ କଣ ଖାଇଛନ୍ତି?
ହଁ ମୁଁ ସକାଳେ ଯାହା ଖାଇଥିଲି ସେୟା ଗୋଟେ କାମ କରନ୍ତୁ ଆପଣ ତାହେଲେ ଏବେ ଯାଆନ୍ତୁ ଗାଧେଇ ପାଧେଇକି ଆସିବେ କାହିଁକି ନା ଗୋଟେ ବେଳକୁ ବାପା ତାଙ୍କର କାମକୁ ପଳେଇବେ ସେଥିପାଇଁ ମୁଁ ଚାହୁଁଥିଲି କି ଆପଣ ଏବେ ଯାଆନ୍ତୁ ଗାଧେଇବେ ଏବେ ମୋ ବାପା ଆଉ ମୋ ମାମା ଟିକେ କଥା ହେଇଯାଆନ୍ତୁ କ କଥା ହେଇଗଲା ପରେ ସେମାନେ ତାପରେ ପଳେଇଲା ପରେ ଆପଣ ଆସିବେ। ମୋର ସାନ ଭାଇ ସହିତ ଆଉ ମୋ ସହିତ ନହେଲେ ଗପିବେ କାହିଁକି ନା ମୋର ହଉଛି ଟ୍ୟାକ୍ସ ସବୁ ସରିଯାଇଛି ସେଥିପାଇଁ ମୁଁ ୱାନ୍ ଏଇଟି ମାନେ ମିନିଟ କରିବି ବୋଲି ଆରାମସେ କଥା ହେଇପାରିବି ବୁଝିଗଲେ ତ ତାହେଲେ ଏବେ ମୁଁ ରଖୁଛି।
ମୁଁ ଏବେ ରଖୁଛି ଆଉ କେତେବେଳେ କଥା ହବା।